ହଁ।
କଣ କରଥୁଲ?
ଏଇ ରୋଷେଇ କରିଥିଲି।
ଆଜି କଣ ତମ ରୋଷେଇ?
ହଁ ଏଇ ସକାଳୁ ଟିକେ ଖାଇବାକୁ ଇଚ୍ଛା ହେଲା। ଆ ଶାଗୁ ସେଇ କରିଥିଲି। ଶାଗୁ ପକେଇକି କରନ୍ତିନି ଯୋଉ ବାଦାମ ହେରିକା ପିଆଜ ପକେଇକି।
ଶାଗୁ ଖିରି।
ନା ନା ପିଆଜ ବାଦାମ ଆଳୁ ସବୁ ପରିବା ପକେଇକି କରନ୍ତି। ଶାଗୁ। କଣ ଖାଇଛ କେବେ?
ଶୁଣି ସିଲି ଉପମା କରନ୍ତି ଶାଗୁ ଯୋଉ ସୁଜି ସିମେ ଶାଗୁରେ ମୁଁ ଜାଣିନି।
ଏକ ଉପମା ଯୋଉ ଇଏ ପରିବା ପକେଇକି ଯୋଉ ଉପମା ଟା ହୁଅନ୍ତି ବାଦାମ ପକାନ୍ତି ଆଉ ଆଳୁ, ଗାଜର ଏମିତି ସବୁ ପକେଇକି ପରିବା ପକେଇ କି ସାଗୁ କରନ୍ତି।
ଯେମତି ସୁଜି ଉପମା ଆଉ ସିମେଇ ଉପମା କରାଯାଏ। ଓହୋ ନାଁ ମୁଁ ହେରା ନାଁ ନାଁ ମୁଁ ପାଣିରେ ବତୁରେଇଲେବି ଓସା ଭୁସାରେ ମୁଁ ଖାଏ ନା। ମୁ ଖାଲି ଓଷା ଭସାରେ ବି ନା ମୁଁ ଶାଗୁ ଖାଏ ନା ଅମେଇ ମିଶିରି ପ ଖାଲି ପିଇବି।
ହଁ ମୁଁ ଖାଏନା ମତେ ଇଏ ଶାଗୁ ଇଏ କରିକି ଭଲ ଲାଗିଲା। ସାନ ଦାଦା ସିଏ ଫାଷ୍ଟେ ତିଆରି କରିଥିଲେ। ତାପରେ ତ ଆମ ଘରେ ଚାଲିଚି ଆଉ।
ଭଲ ଯୋଉଟା ଭଲ ଲାଗିଲା ସେଇଟା ସହଜରେ ଖାଇବାକୁ ଇଚ୍ଛା ହବ।
ହଁ ସେ ପୁରା ପକେଇ ସାରିଲା ପରେ ଜେଲି ଭଳିଆ ହେଇଯାଏ। ମାନେ ଧଳା ଧଳା ଥାଏ ନା। ସିଏ ପୁରା ହଁ ଧଳା ପାଗିଆ ଥାଏ ନା ଧଳା ଯେଲି। ସେ ପୁରା ଇଏ ଯୋଉ ସେ କାଚ ଭଳିଆ।
ଦିଏ ପୁଅ ର ଯେତେବେଳେ ଛୋଟଟେ ହେଇଥିଲା ପେଟ ଫେଟ ଗରମ ହେଇଯାଏ ମୁଁ ତାକୁ ଏରା କରିକି ଦିଏ।
ହଁ
ଆଉ ତମେ କଣ କରୁଚ?
ମୁଁ ଏଇପା ଭାତ ବସେଇଥିଲି ଭାତ ଗାଳିକି ଡାଲି ବସେଇଲି ଡାଲିରେ ଦିଟା ଆଳୁ ବି ସିଯେଇ ଦେଇଚି ମିଲ୍ ମିକର୍ ଟିକେ କରିବି ସୋଲା ବ ବତୁରେଇଚି ରାତି ପାଇଁ ସୋଲା ଯାଇକି ରାତିରେ କରିବି। ଏଇନାକେ ଡାଲିକୁ ମିଲ୍ ମିକର୍
ହଁ ଆଉ ପୁଅ?
ସିଏ ତାର ତା ଭାଇ ସାଙ୍ଗରେ ସେ ଖେଳୁଚି।
ଓହୋ ଖାଇସାରିଲଣି?
ନାଇଁ ମୁଁ ଏ ପୁଅକୁ ପିଠା ଆଉ ଅମୁଲୁ ଦେଲି ସେ ପିଠା ଟିକେ ଖାଇଲାନି ଛାଡ଼ିଲା ମୁଁ ତାକୁ ସେ ପି ପିଠା ଚିନି ଟିକେ ଖାଇ ଦେଇଚି ଚାହା ବିସ୍କୁଟ ଖାଇଚି। ସକାଳୁ ଗୋଟେ ଅଭ୍ୟାସ ହେଇଗଲାଣି ଚାହା ଯେ ନ ପିଇଲେ ମୁଣ୍ଡ ଫୁଣ୍ଡ ବିନ୍ଧା ହଉଚି।
ହୋଉ ହୋଉ ଆଉ ଘରେ ସମସ୍ତେ
ହଉ ୟା ବାବା ଗଲେ ଏଇନା ମାର୍କେଟେ ଆଳୁ ପିଆଜ ହରିକା ସରଜାଇଛି କହିଥିଲି ଟିକେ ଯାଇକି ଆଣିବା ପାଇଁ ଯାଇଛନ୍ତି। ପରିବା ଫରିବା ଗୁଡା ଆଣିଆକୁ ଆଉ ପୁଅ ତ ତାର ଖେଳୁଚି। ସେ ବଡ ସାଙ୍ଗରେ ମୁଁ ଏଇଠି ବସିଥିଲି କଇଲି ଟିକେ ଫୋନ କରିଦିଏ ଆଉ।
ହଉ
ଆଉ ଦେହ ସମସ୍ତଙ୍କର ଭଲ ଅଛି।
ହଁ ଭଲ ଅଛି ଏଇ ପାଗ ଟିକେ ଚେଞ୍ଜ ହଉନି କି ଖରା ହଉଚି ବର୍ଷା ହଉଚି। ଆ ସେଇଠୁ ଟିକେ ଥଣ୍ଡା ହଉଚି।
ହଁ ବା କାଲି ପା ଏତେ ଖରା ହେଲା ନେ ଏତେ ଗରମ ହେଲା ଖରା ଏତେ ନଥିଲା କାଁଳିଆ ପାଗ କରିଥିଲା।
ରାତି ଗୋଟେ ଦିଟାରେ ଲାଇନ କାଟି ଦେଇଥିଲେ। ଗୋଟେ ସାଢେ ଗୋଟେ ଲାଇନ କଟିଲା ଯେ ଆଇଲା ଚାରଟା ସାଢେ ଚାରିଟାରେ ତିନିଟାରେ ଆମେ ଉଠିଲା ଆଳୁ ଲାଇନ ନାଇଁ। ଗରମ ଶୋଇ ହେଲାନି ମଶା ବି ହଉଥାନ୍ତି।
ଏ ରୋ ତଳେ ଏସି ଲାଗ ତଳ ଟା ଥଣ୍ଡା ଲାଗୁ ଥୁଲା ତାରେ ଜଣେ ମଉସା ବି ଫୋନ କଲେ କଇଲେ ଆଉ ଲାଇନ୍ ଟା ପଳେଇଛି ଆସ ଯିବା ଇଲେକ୍ଟ୍ରି ଅଫିସକୁ ଫୋନ କଲାଆଳକୁ ତାଙ୍କର ଖାଲି ବିଜି ବିଜି ବିଜି। ଏ ଡାକିକି ମଉସା ଇଏ ଗଲେ ରାତି ତିନିଟାରେ ଇଲେଟ୍ରି ଅଫିସ ଗଲେ। ଗଲେ ଯେ ସେମାନେ ଗଲେ ନମ୍ବର ଟୁ ବାଲା କାଟିଛନ୍ତି ଆମେ କାଟିିନୁ ଫୁଣି ଆଇଲେ ଫେରିକି ଠିକ ଘରେ ଆସିକି ପହଞ୍ଚିନ୍ତ ତ କରେଣ୍ଟ ଆଇଲା।
ହୁଁ ହୁଁ ଆମର ତ ଆଡେ ଏଇ ବର୍ଷା ପାଗ।
ଖାଇଲା ପୁଣି ଘଣ୍ଟା ଅ ଘଣ୍ଟ ଲ ଅଧଘଣ୍ଟା କି ପନ୍ଦର ମିନିଟି ବର୍ଷା ହେଇଥିଲା ଏ ସକାଳୁ ଟିକେ ପାଞ୍ଚଟା ଛଅଟାରୁ ତାପରେ କମି ମୁଁ ଆଜି ମେଞ୍ଚେୁଗୁରେ ସଫା କରିଦେଇଛି ପୁଅ ଯୋଉ ଶୁଶୁ କରିଦଉଛି ବିଛଣା ରେ ସେ ତିନି ଚାରିଟା ବେଶିଟି ସଫା ହେଇଚି। ସଫା କରିଦେଇଚି ମୁଁ କହିଁଲି ବର୍ଷା ହେଲେ ଶୁଖେଇବି କୋଉଠି ହଇରାଣ ହେବି। ଭାଗ୍ୟ ଭଲ ବର୍ଷା ହେଇନି ଖରା ବି ଏତେ ହେଇନି।
ଆମ ଆଡେ ତ ଖରା ଟୋଟାଲି ବି ନାହିଁ। ବର୍ଷା ପାଗ ବର୍ଷା ପକେଇକି ଗଲାଣି। ବର୍ଷା ପାଗ ବି ଏମିତି ଅଛି।
ହଁ ବର୍ଷା ପାଗ ହେଇଛି ଅନ୍ଧାର କରିକି ମୁଁ ଏରା ଶୁଖେଇ ସଫା କରି ଦେଇଚି ଯେ ବାବା କଇଲେ ଏରା କଣ ପାଇଁ କରୁଥିଲ କେତେବେଳେ ଶୁଖିବ ନ ଶୁଖିବ। ମୁଁ ତ କରିସାରିଲେଣି ଆଉ କ କରିବି ନାଇଁ ବା ସବୁ ତକ। ଦା ଅଛି ମୁଁ ପୁଣି ଛାତକୁ ଏଇନା ଆସିଲି ମୁଁ ବାଗେଇ ଦେବୀକୁ ଯାଏ। ତଳେ ଶୁଖେଇଲେ ଲୁଗାଗୁଡ଼ା ସବୁ କୁଚା କୁଚି କରିଦଉଛନ୍ତି। ମୋର ସବୁବେଳେ ଛାତ ପରେ ଶୁଖଉଛି ପୁଣି ନେଇଯାଉଛି।
ହଁ ଛାତ ଉପରେ ବି ଭଲ।
ହଁ ହଁ ଛାତ ଉପରେ ସୁଖଉଚି ପୁଣି ଆସିକି ନେ
ହଁ।
ଆଉ ତଳେ ପକେଇଲେ। କୁଚା କଚି କରିଦଉଛନି କହିଲେ ପାଟିିତୁଣ୍ଡ କ ହେଇଯାଉଛି କିଏ କହିବ।
ହୁଁ ସେ ଉପରେ ଆରାମସେ ଶୁଖେଇଦବ ଆସ
ହଁ ଉପରେ ଶୁଖେଇ ଦଉଛି ମୁଁ ଯଦି, ହଁ ବର୍ଷା ହେଲେ ସେ ଝିଅ ବି ନେଇଯାଉଛି ଉପରେ ଘରଟେ ଝିଅ ରହିଛି ସେ ନଝିରେ ନର୍ସିଂ କରୁଚି। ସିଏ କେତେବେଳେ ନେଇଯାଏ ପୁଅ ଡ୍ରେସ ଫ୍ରେସ୍ ଗୁଡା ଶୁଖୁଥିବ ଯଦି ସିଏ ବର୍ଷା ଥିଲେ ସେ ନେଇଯାଏ ସିଏ ମୋ ଉପର ଘରେ ରହୁଚି।
କଣ ଭଡା ଦେଇକି ରହୁଚି ନା ମାନେ ସେ କିଏ ତମର ହବ କଣ। ଓହୋ। ତ ସେଇଠି ଗୋଟେ ନର୍ସିଂ କରୁଛି ତୋର ପାଖରେ ଅଛି କି କିଛି ନର୍ସିଂ।
କଲେଜ ଅଛି ହଁ ସିନିୟର୍ କଲେଜ ଅଛି ଏଠି ବିଟେକ୍ ଡିପ୍ଲୋମା ସବୁ କରୁଛନ୍ତି ଏ ତାର ନର୍ସିଂ କରୁଚି।
ଓହୋ।
ଆମ ଘର ପାଖରେ ଘର ପଛ ପଟକୁ ଟିକେ ଏଇ ବାଇପାସ ସାଇଟ୍ ରେ କଲେଜ ଟା ପିଲା ରହୁଛନ୍ତି ହେଠି ଆମର ଏଟା ଗୋଟେ ରୁମ୍ ବୋଲି ଗୋଟେ ଝିଅର ଯଦି ଦି ତିନ୍ ଦିଟା ରହିବା କଥା ସିଏ ଗୋଟେ ଝିଅ ଅଛି ଆଉ କେହି ରହିନାହାନ୍ତି ଇଏ ସାତ ଆଠେ ଆଡକୁ ପଳେଇବ ସିଏ ପଳେଇଲେ ଆଉ ଗୋଟେ ଫ୍ୟାମିଲି କିଏ ଆସିକି ରହିବେ ମା ଝିଅ କିଏ ରହିବେ।
ଏମତି ଜଣ ସେ କେତେ ପଇସା ଦଉଥିବ କି ତା ପାଖେ ଫ୍ୟାମିଲି ରହିବ ଭଲ।
ହଁ ଇଏ ବା ଏକୁଟିଆ ବୋଲି ସିଏ ଦି ହଜାର କହୁଥିଲେ ଇଏ କହିଲା ନା ଭାଇ ମୁଁ ଏକୁଟିଆ ଆଉ ମୁଁ ଦି ହଜାର ଦେଇ ପାରିବିନି। ଆ ମୁଁ ପନ୍ଦର ଶହ ଟଙ୍କା ଦେବି ସେ ପନ୍ଦର ଶହ ଟଙ୍କା ଦୋଉଛି।
ହୁଁ।
ତା ତ ସଇଲା ପଢା ସେ ସାତ ଆଠା ଆଡକୁ ପଳେଇବ। ପଢଳେଇବ ପଳେଇଲେ ଆଉ ଗୋଟେ ପିଲା ରହିବ ଆଉ।
ଓ ଆଉ କଣ ଫ୍ୟାମିଲି ଆସିକି ରହିବେ ନା ଖାଲି ବାପା ମା।
ସିଏ ଆସିକି ରହିବେ ଗୋଟେ ଝିଅ ଅ ଟିରେ ରହିବ ତା ମା ରହିବ ସେଇ ଝିଅ ଟା ତା ତା ପୁଅ ଗୋ ଯୋଉ ଯାହା ମା ରହି ମା ଝିଅ ରହିବେ ତା ପୁଅ ଗୋଟେ ଝିଅକୁ ଧରିକି ପଳେଇଆଇଚି ଝିଅଟାକୁ ବୟସ ହେଇନି ଅଠର ବର୍ଷ ହେଇନି। ସିଏ ତାକୁ ବାହାଘର ଘରେ ମନା କଲେ। ସିଏ ଧରିକି ତ ପଳେଇ ଆଇଚି ତା ଘରେ କଣ ରହିବ ସେ ହେଇଠି ରହିବ ବୋଲି କହୁଥିଲା ବାପା ତ କହୁଥିଲେ ମୁଁ ଟିକେ ଶୁଣିଥିଲି କହିଲେ ସିଏ ତା ଝୀ ଝିଅ ଦି ଝିଅ ତା ବୋହୂ ରହିବ ଯଉଟା ପଳେଇ ଆଇଛି ସିଏ ରହିବ ଆଉ ଝୀ ମା ଝିଅ ରହିବେ। ଠିକ୍ ବି ନାହିଁ କଲେଜ ଛୁଆ ରହିବେ କି ସେ ଫ୍ୟାମିଲି ରହିବେ।
ହୁଁ। ତମର ଭଲ ସେଠି ଭଡା ଦେଇକି ରହୁଛନ୍ତି ଆଉ।
ଆମର ପା ଏଇ ଆମ ଘର ଆଗରେ ଗୋଟେ ଜଣେ ମାଉସୀ ଭଡ଼ା ଲଗଉଚନ୍ତି ତାର ଖାଲି ଭଡା ଆସୁଛି ମାସକୁ ଦଶ ପନ୍ଦର ହଜାର ଦିଟାରୁ କଲେଜ ପୁଅ ପିଲା ରହିଯାଇଛନ୍ତି। ଫ୍ୟାମିଲି ରୁହନ୍ତି ଏବେ କଲେଜ ପିଲା ରହିଯାଇଚନ୍ତି।
ପାଖେରେ କଲେଜ ନାଁ ସେଥିପାଇଁ ଭା
ପାଖରେ କଲେଯେ ଫୁଣି ଏବେ ହାଟ ହେଇଗଲା ଆଗୁରୁ କଣ ମୋ ବାହାଘର ହଁ ଯେବେ ହେଲା ମ୍ ରାସ୍ତା ଏତେ ନ ଫିଟି ରାସ୍ତା ନଥିଲା ଖାଲି ଏମିତି ଯୋଉ ମା ଟି ରାସ୍ତା ଥିଲା କାଦ ଗାତ ଫାତ ଏମିତି ସବୁ ଥିଲା। ଏବେ ରାସ୍ତା ହେଇଯାଇଚି ରାସ୍ ସ୍ତା ସେ ଘର ସାଇଟିରେ ଏମତି ବ ଯିବ ମେନ୍ ରୋଡ୍ ପୁଣି ଆମ ଘର ଗେଟ ଆଗରେ ଆଉ ଗୋଟେ ରାସ୍ତା ମା ସେପଟକୁ ଯିବ। ଯେ ସେ ସେଇଠି ରହିଛନ୍ତି ରାସ୍ତା ହେଲାଠୁ ଛୁଆ ଆସିକି ଏଇଠିି ରହୁଛନ୍ତି ନହେଲେ ଏଠି ଏପଟକୁ କେହି ଆସନ୍ତିନି।
ମୁଁ ସେ ଗଲେଣି ତମ ସାନ ଜା ବଡଜା ଯିଏ ସେ ଗଲେଣି?
ହଁ ସେ ତାଙ୍କରେ ଗଲେଣି ଯୋଉଠି
ଓ ହୋ।
ଏ ଛୁଆ ଖାଲି ହଉଛନ୍ତି ମାଡଗୋଳ ଚଗଲା ଏ ତାକୁ ପିଟି ପକଉଛି ସେ ତାକୁ ପିଟି ପକଉଛି।
ତମର ସେଟା କେଡେ ବଡ ଗାଁ ନା ଛୋଟ ଗାଁ?
ଗାଁ ଆମର ନୁହଁ।
ଆଉ।
ଆମର ପୁରା ପାଖରେ ଟାଉନ ଉପରେ ଘର ପାକ ବାଇପାସ ସାଇଡ ରେ। ଏଠି ଖାଲି ପିଇଁ ପାଁ ଡେଲି ଖାଲି ଗାଡି ଟ୍ରକ।
ଘରେ ଅଛିି।
ହଁ ହଁ।
ଓହୋ ମୁଁ ଭାବିଲି ଗାଁ ଭିତରେ। ତାପରେ ଆଉ ତମକୁ ମାନେ ଘ
ମୋ ବାପ ଘର ଯାଇଥିଲି ବହୁତ ଦିନ।
ହଁ ବୁଝିପାଇଲି ରୋଡ ଉପରେ ସାଇଟ ଘର ଯେମିତି।
ହଁ ସେୟା।
ସେଠି କଣ ହୁଏ?
ଆମର ଏଠି ଢେଙ୍କାନାଳ ପୂଜା ଲକ୍ଷ୍ମୀ ପୂଜା ଢେଙ୍କାନାଳ ଲକ୍
ଓତମର ବି ସେ ଢେଙ୍କାନାଳୀ ଅଣ୍ଡା ମିିସ୍ତ୍ରୀ ଟା।
ହଁ ହଁ ହଁ।
ଆଉ। ତମ ନା କଣ?
ଆଉ କଣ ଆଜି ରୋଷେଇ ହେଇଚି କଣ ହବ ତମର?
ପୋଟଳ ହରିକା କଟା ହେଇ କଣ ଥୁ ଜିମିତି ଦେଖିଦେଲି ଆଉ କଣ।
ହଁ ହଁ। ମୁଁ ତ ଏଇ ରୋଷେଇ ଡାଲି ବସେଇ ଦେଇଛି ଡାଲି ସଇଲାଣି ଖାଲି ଫୁଟା ହବ ମିଲମିିକର ଖାଇଲା ବେଳେ କରାହବ। ଆଉ ଖାଇ ଥଣ୍ଡା ହେଇଯାଉଚି କେତେ ଜଲଦି ସବୁ ଟାଇମ ପଳଉଛି ସାଙ୍ଗ ସାଙ୍ଗେ ଏଗାରଟା ହବ।
ହଏ। ହଉ ମୁଁ ରଖୁଛି ମୁଁ ବସେଇକି ଆସିଚି କଥା ହଉଥିଲି। ତ ଯାଉଛି।
ହଉ ହଉ ଯାଅ ଖାଇଦବ ଆଉ।